ହଁ
ଆଜ୍ଞା ନମସ୍କାର
ହଁ ଭାଇ ନମସ୍କାର
ଭଲ ଅଛନ୍ତି?
ହଁ ଭାଇ ବହୁତ ଭଲ ଅଛି। ବିଶ୍ରାମ କୁକାର ସବୁବେଳେ ଏମତି ଭଲରେ ଅଛି ଆଉ ଆପଣ ଭଲରେ ଅଛନ୍ତି ନା?
ହଁ ମୁଁ ଭଲରେ ଅଛି ଆଜ୍ଞା। ଈଶ୍ୱର କୃପା ଆପଣ ଯେମିତି କହିଲେ ଈଶ୍ୱର କୃପା ନହେଲେ ଆମେ ସମସ୍ତେ ଭଲ ରହିବା କି? ଈଶ୍ୱର କୃପା ଅନୁସାରେ ଆମେ ଭଲ ରହିବା ଆଜ୍ଞା ହୁଁ।
ସେ ତ ଠିକ କଥା।
ଆଉ କଣ କରୁଥିଲ ଆଜ୍ଞା ଏବେ? ଘରେ ତ ପ୍ରାୟ ସମସ୍ତେ ଭଲ ଅଛନ୍ତି ଆଉ। ଆପଣଙ୍କ ଘରେ ସବୁ କେମିତି ଅଛନ୍ତି?
ହଁ ଘରେ ବହୁତ ଭଲ ଅଛନ୍ତି।
ଆଜ୍ଞା ଆଜ୍ଞା ଆଜ୍ଞା
ହୁଁ ଆଉ କଣ କୁହନ୍ତୁ ଭାଇ? ମୁଁ ଭାଇ ଟିକେ ଆଇଥିଲି ବାହାରକୁ ଟିକେ ତ ଆମ ଗାଁ ରେ ବର୍ତ୍ତମାନ ପାୱାର କଟ ହେଇଯାଇଛି। ତ ଆମ ଟିକେ ହେଇଛି ବାହାରକୁ ବୁଲିବାକୁ ତ ଆମେ ଗୋଟେ ପଡିିବା ମେ ରେ ମୁଁ ବହିଛି ମୋ ବାଇକରେ ଯାଇଛନ୍ତି ମୋ ବାଇକ ରେ ତାଙ୍କଲେ ସେଠି ବସିକି କଥାବାର୍ତ୍ତା ହଉଛନ୍ତିି। ଆଉ ଭାଇ କହିଲି ଭାଇଙ୍କ କଲ ଆଇଲେ ଆଉ ଟିକେ କଥା ହେଇଯିବା ଆଉ
ଯା ହଉ ଯାଉ ମୋର ବି ମନେ ପଡୁଥିଲା ଟିକ କଲ୍ କରିଦେବା ବୋଲି ନା ତ କଲ୍ କଲେ ଆଉ ଭଲ ମନ୍ଦ ଟିକେ ପଚାରିଦବା ବୋଲିକି ହୁଁ ଆଉ କଣ ଖାଇଲେ?
ଭାଇ ଆଜି ତ ରବିବାର ଥିଲା ଆଉ ଏନା ଭାଇରିଆ କହିଲେ ଟିକେ ବିରିୟାନୀ ଖାଇବାକୁ ଆମେ ଟିକେ ଯାଇଥିଲୁ ବିରିୟାନୀ ଖାଇବାକୁ ଆଉ।
ହେଲା ଆଉ ହେଲା ହେଲା ଆଉଛି ତାହେଲେ ବିରିୟାନୀ ହେଇଗଲା ଆଉ ଆପଣଙ୍କର।
ହଁ ହଁ ଭାଇ ଆପଣ କଣ ଖାଇଛନ୍ତି?
ଆମର ଆଜି ନନଭେଜ ଥିଲା ତ ନନଭେଜ ଖାଇକି ଅଛି। ତ ମାନେ ଏବେ ଡାଲି ଭାତ ହବ ଡାଲି ଭାତ ଖାଇବେ ଆଉ ଦିନ ବେଳେ ଯାହା ଖାଇଥିଲେ ଆଜ୍ଞା ସେତିକି ଆଉ କିଛି ନାହିଁ
ଓଉ ହୋ ଏପର୍ଯ୍ୟନ୍ତ ଖାଇନାହାନ୍ତି ଆପଣ?
ନା ଏ ଯାଏ ଖାଇନି।
ନାଇଁ ମୁଁ କାଲି କାହିଁ ନା ମାନେ ଶରୀରକୁ ଠିକ ଟାଇମ ରେ ଖାଦ୍ୟ ଦରକାର
ନିହାତି ନିହାତି ନିହାତି ଠିକ ଟାଇମରେ ଯଦି ଆମେ ଖାଦ୍ୟପାନ ନ କରିବା ତ ଦେହ ବି ଦୁର୍ବଳ ହେବ ଆଉ ଆମେ ଯେଉଁଥିପାଇଁ ବଞ୍ଚୁ ସେଇ ସେଇ କାର୍ଯ୍ୟଟା ଆମେ
ହଁ କରିନାହା ତ କଣ ଖାଦ୍ୟ ନ ଖାଇଲେ କୌଣସି କାମ ବି ଆମେ କରିପାରିବାନି ଦେହ ବି ବହୁତ ଦୁର୍ବଳ ଲାଗିବ।
ଆଚ୍ଛା
ଦେ କାହିଁକି ଶରୀରର ମୁଖ୍ୟତଃ ଚାରୋଟି ଜିନିଷ ରହୁଛି ନା ମାନେ ମୁଖ୍ୟତଃ ଖାଦ୍ୟ ପାଣି ଶୋଇବା ଆଉ ମଳ ମୂତ୍ର। ବୁଝ ନା ଏଇ ଚାରିଟା ଜିନିଷ ହଁ ଏଇ ଚାରିଟା ଜିନିଷ ଯଦି ଆମେ ଅବହେଳା କରିଦବା ତ ଶରୀର ବହୁତ ଅସୁବିଧାରେ ପଡିବ।
ଆଜ୍ଞା ଆଜ୍ଞା ଆଜ୍ଞା ମୁଁ କଣ କହୁଥିଲି କି ଆମେ ଆଜି ଗୋଟେ ବିଷୟରେ ଆଲୋଚନା କରିବା ହଁ ଆପଣଙ୍କର ସେପଟେ ଏବେ ଯେହେତୁ ବର୍ଷା ଋତୁ ଆସିଲା ଚାଷ ବାସ କୋଉ କୋଉ ଉପରେ ଅଧିକାଂଶ ପ୍ରାଧାନ୍ୟ ଦିଅନ୍ତି ଯଉଟା କି ଆପଣଙ୍କର ଏରିଆ ରେ ପୁରା ସେଇଟା ପୂର୍ବ ପୁରୁଷଙ୍କ ଠାରୁ ଆଜି ପର୍ଯ୍ୟନ୍ତ ଚାଲି ଆସିଛି ତା ଉପରେ ଟିକେ ଆଲୋଚନା କରିବା ଏବଂ ଗୁଡାଏ ତାର ପରିବର୍ତ୍ତନ ତା ବି ମଧ୍ୟ ଘଟିଛି ତ ଆପଣ ନିହାତି ଜାଣ ବିିଥିବେ ଦେଖିବି ଥିବେ ଅନୁଭବ ବି କରିଥିବେ ତ ତାରି ଉପରେ ଟିକେ ଆପଣ ମତାମତ ରଖନ୍ତୁ
ହଁ ଭାଇ ନିଶ୍ଚା ଆରେ ମାନେ ଆମର ଟିକେ ଏକର ନଈକେଳିଆ ଅଞ୍ଚଳ ତ ନଈକଳିଆ
ହୁଁ ହୁଁ ହୁଁ ହୁଁଦି
ତ ବର୍ଷା ଋତୁ ତ ଆଇଲାଣିି ଏ ତ ଆମ ଏକରେ ବହୁ ମାନେ ପୋଟଳ ଲାଗିଛି କଖାରୁ ଲାଗିଛି, ଜହ୍ନି ଲାଗିଛି, ବାଇଗଣ ଲାଗିଛି। ଆଉ ସେମିତି କି ଏମିତି ଏକଥରେ ବେଶୀ କିଛି ଚାଷ ହେଇନି। ବାକି ଆମର ଶୀ ଶୀତ ଦିନରେ ଟିକେ ବେଶୀ ଚାଷ ହୁଏ ଏକରେ ମାନେ ଯୋଉଟା କିି ଆମର ଏକରେ ବହୁତ ପ୍ରସିଦ୍ଧ। କୋବି ଚାଷ ଆମର ବେ
ଅବି ଚାଷ ଆଜ୍ଞା ଆଜ୍ଞା ଆଜ୍ଞା।
କୋବି ଆଉ ଲଙ୍କା ଆମ ଏଥିରେ ବହୁତ ହୁଏ। ନା ତ ଏବେ ଶୀତଋତୁ ଯେହେତୁ ଆସିନି ତ ଆମର ବର୍ଷା ଋତୁରେ ବେଶୀ ଏକରେ କେହି ଚାଷ କରନ୍ତିନି ଆଉ କାହିଁକିନା ଯେହେତୁ ଆମ ବିଲ ଗୁଡା ସବୁ ନଈ କୂଳା ରହୁଛି ନା ତ ପାଣି ଫାଣି ବଢିଲେ ବିଲରେ ପଶିଯାଏ। ବୁଝିଛନ୍ତି ନା ସେଥିିନାଗି ବହୁତ କ୍ଷ ହବ ସେଥିନାକି ଲୋକମାନେ ବର୍ଷା ଋତୁରେ ବେଶୀ କିଛି ଚାଷ କରନ୍ତିନି ଆମ ଏଥିରେ।
ଆଜ୍ଞା ଆଜ୍ଞା ଯେହେତୁ ନଈ ପାଣି ବଢିଯିବ ତ ଆମର ଯଦି ଦେଖିବା କୋଉ ନଦୀ ଟା ଆପଣଙ୍କର ସେପଟେ ଦେଇକି ଯାଇଛି।
ଆମର ବିରୁପା।
ବିରୂପା ନଦୀ ନାଇଁ ବିରରୁପାକ୍ଷ ନଦୀ।
ହଁ ଆମ ଭାଇ ତମ ସେକାରେ ତ ଚାଷ ହଉଥିବ ନିହାତି।
ହଁ ଆମର ଏପଟେ ମାନେ ଯୋଉଟାକ କହିବା ଗଞ୍ଜାମରେ ଯଦି ଦେଖିବା ଆମର ବର ବର୍ଷା ଦିନ ଟା ଯୋଉ ଶୀତ ଦିନ ପର୍ଯ୍ୟନ୍ତ ଯାହାବି କିଛି ଚାଷ ହେଇଥାଏ ଯୋଉଟା କିି ପ୍ରାଧାନ୍ୟରେ ଯଦି ଦେଖିବା ଧାନ। ଆଉ ଧାନ ଚାଷ ତାପରେ ଧାନ ହିଡ ଗୁଡାକ ଟ ଯୋଉ ବିଲ ହିଡ ଗୁଡାକରେ ଡାଲି ଜାତୀୟ ଯୋଉଟା କି ରହୁଛି ଆମର ବିରି ହେଲା ମୁଗ ହେଲା ଆଉ ରାହାଡି ଯୋଉଟା କୁହନ୍ତି ଆମର ଯୋଉ କାନ୍ଦୁଳ। ତ ସେଗୁଡାକ ସବୁ ନିଜେ ଖାଇବା ପାଇଁ ହିଁ କରିଥାନ୍ତି ଆଉ ବାଡି ବଗିଚାରେ ସବୁ ଫଳ ପନିପରିବା ଏଗୁଡ଼ାକ ସବୁ ହୋଇଥାଏ ଆଉ। ଆଉ ଖରା ଦିନ ଟା ଯଦି ଦେଖିବା ଧାନ କାଟିଲା ପରେ ଯୋଉଟା କି କି ନଭେମ୍ବର ଡିସେମ୍ବର ମାସରେ ଧାନ ମଳ ସମୟରେ ହିଁ ବିରିଟା ମୁଗଟା ବୁଣି ଦିଅନ୍ତି।
ହୁଁ
ଯେହେତୁ ଜମି ଗୁଡାକ ଶୁଖିଯାଏ ଯେହେତୁ ମାନେ ଖରା ଦିନ ପଳେଇ ଆସିବ ଯେହେତୁ ବର୍ଷା ଦିନଟାରେ ଖାଲି ପଡେ ଧାନ ଚାଷ ହୁଏ। ତ ସେଇ ହିସାବରେ ଆମର ଫେବୃୁଆାରୀ ମାର୍ଚ୍ଚ ଭିତରେ ମୁଗ ବିରି ସବୁ ଅମଳ ହେଇକି ପୁଣି ରାଶି ଗୁଣନ୍ତି ତ ଏଇ ସବୁ ମାନେ ସିଜନ ଅନୁସାରେ କରନ୍ତି ଏପଡେ ଆଉ।
ଓ ଆମର ତ ଏକାରେ ବେଶୀ ଖରା ଦିନେ ବେଶୀ ତରବୁଜ ଚାଷ ହୁଏ।
ହୁଁ ହୁଁ ହୁଁ ହୁଁ।
ତରଭୁଜା ଆମର ଏକରେ ବେଶୀ ଲାଗେ।
ଆଜ୍ଞା।
ହଁ ତମେ ସୋ ମାନେ ତରଭୂଜ ହେରିଆ ବେଶୀ କିଛି କରନ୍ତିନି ବୁଝେ
ଏପଟେ ଏତେ ତରଭୁଜ ନୁହଁ ମାନେ କାଁ ଫା ମାନେ ଯୋଉ ଚାଷୀ ଟା ଜାଣିଥାଏ ତାର ପ୍ରକ୍ରିୟା ଟା ତ ସିଏ ତର ଭୁଜ ଟାକୁ ଏପଟେ ଚାଷ କରିନହେଲେ ପ୍ରାୟ କିଣିକି ଖାଆନ୍ତି।
ଓ ମାନେ ସେଥିରେ ଭାଇ ବେଶୀ ଫଳମୂଳ ଚାଷ ହୁଏ। ନା ଲୋକମାନେ ବାହାରୁ ଆଣିକି ଖାଆନ୍ତି।
ବାହାରୁ ଆଣିକି ହିଁ ମାନେ ଫଳମୂଳ ଭିତରେ ଯଦି ଦେଖିବା ଯଉ ପିଜୁଳି ସେ ପ୍ରତ୍ୟେକ ଟି ଘରେ ବାରିରେ ଥାଏ କିନ୍ତୁ ବାକି ଯୋଉ ଆପଲ ଅଙ୍ଗୁର ହେଲା ଏଇଗୁଡାକ ସବୁ ବାହାରୁ ଆଣିକି ହିଁ ଖାଆନ୍ତି ମାନେ ଦୋକାନରୁ ହିଁ କିଣିକି।
ହଁ ଆମ ଏ ତ ଥିରେ ମାନେ ଡାଳିମ୍ବ ଗଛ ଅଛି ଗାଁ ରେ ଦଶ ପନ୍ଦରଟା ଅଣ୍ଡେ ମଚନ୍ତିି ଲୋକମାନେ ସେଠୁ ଡାଳିମ୍ମା ଆଣନ୍ତି ନହେଲେ ବାକି ସବୁ ଫଳ ଆମର କିଣି ଖାଆନ୍ତି ଆଉ।
ହୁଁ।
ଆଜ୍ଞା ଆଞା କିମୁ ଦେଖିବା ଯଦି ଆପଣ କହିଲେ ଯୋଉଟା କି ଏବେ ଆପଣଙ୍କର ପୋଟଳ ଲାଉ ବା ଯାହାବି କିଛି ଏବେ ଆପଣଙ୍କର ଚାଷ ହେଇଛି। ତ ଠିକ ଭାବରେ ତାର ମୂଲ୍ୟ ଲୋକମାନୋନ ପାଆନ୍ତି କି ମାନେ ଯୋଉଟା କି ଯୋଉ ଅନୁସାରେ ଯୋଉ ରେଟ ରେ ବିକିବା କଥା ସେଇ ରୋଟ ଅନୁସାରେ ଲାଭ ପାଆନ୍ତି ନା କ୍ଷତି ହୁଅନ୍ତି ସେଗୁଡାକ ଟିକେ ଆପଣ ରଖନ୍ତୁ ପ୍ରସ୍ତାବ ନହେଲେ ତ ଠିକ ଆପଣ କହୁଛନ୍ତି ଆପଣଙ୍କର ସେପଟେ ଯେହେତୁ ନଈ ଏରିଆ। ବର୍ଷା ଦିନେ ଏତେ ଧାନ ଚାଷ ଆପଣଙ୍କର ସେପଟେ ହୁଏନି ତ ଯାହା କିଛି ଶୀତ ଦିନ ରୁ ଆପଣଙ୍କର ଚାଷ ବାସ ହୁଏ ଫଳ ପୁନିପରିବା ଯାହାଲେ କିି
ହଁ ବାଇଦ ଆପ ଆପଣ ନିଜେ ବି ତ କେବେ ମାର୍କେଟକୁୁ ଯାଇଥିବେ। ଦେଖନ୍ତୁ ଯିଏ ପରିବା ବିକୁଥିବ ସିଏ ଯଦି କହୁଥିବେ ପୋଟଳ କିଲୋ ଚାଳିଶ ତ ଦେଖନ୍ତୁ ଯିଏ ଗ୍ରାହକ ଥିବ ସେ ମାନେ
ଲୋକ ତାକୁ ପୁରା କମ ଦାମ ରେ ମାଗନ୍ତି ଆଜ୍ଞା ଏଇଟା ତ ମୁଁ ନିହାତି ଅନୁଭବ କରିଛି।
ହୁଁ ମାନେ ବୋଉ ମାନେ ଏମିତି କା ବା ଲୋକ ଥିବେ ଯିଏକି ମାନେ ସଠିକ ପଇସା ଦେଇ ଆଣନ୍ତି। କିନ୍ତୁ ମାନେ ଦେଖନ୍ତୁ ବହୁତ ଲୋକ ଅଛନ୍ତି ମୂଲ ଭାଗ କରିକି ଆଣନ୍ତି ଆଉ।
ଆଜ୍ଞା ଆଜ୍ଞା। ହଁ ଉପରୁ ପଡେଇିବି କୁହନ୍ତି ଏତେ ପରିବାାର ନଉଛି ଆଉ ଏତେ ପଇସା ନବ କିଏ। ଏଇ ଜିନିଷ ଟା ବି କୋ ମାନେ କୁହନ୍ତି ମୁଁ ଶୁଣିଛି ବି ଆଉ ନିଜେ ବି ଗୋଟେ ଏକ୍ସପିରିଏନ୍ସ କରିଛି ମୁଁ।
ହଁ। କିନ୍ତୁ ସେମାନେ ତାଙ୍କ ନିଜେ ଫାଇଦା ହଁ କିନ୍ତୁ ସେମାନେ ତା ନିଜ ଫାଇଦା ଦେଖନ୍ତି। ନ ଚାଷୀ ଯଦି ସେଠି ବି ପଇସା କମ ନକ ନବିକିବ
କେହି ଆଜି ପର୍ଯ୍ୟନ୍ତ ବୁଝି ପାରାରୁନାହାନ୍ତି କି ଦେଖୁନାହାନ୍ତି ଆଜ୍ଞା ସତ କଥା।
ହଁ ସେଇଟା ତ ଠିକ କଥା ଏମତି ଦେଖନ୍ତୁ ଯଦି ସେ ଚାଷୀ ଲୋକଟି ସେ ମାନେ ସେ ପରିବାର ଦାମ୍ କମ୍ ନକ ଯଦି ନବିଥିବ ତ ତା ପରିବା ଗରେ ସବୁ ସଢିଯିବ ନା ତ ସି ସେ ଟାଇମ ରେ ବାଧ୍ୟ ହୁଏ ବିକିବା ପାଇଁ।
ଆଜ୍ଞା ଲାଭ ହଉ କ୍ଷତି ହଉ କମ ଦାମ ହଉ କି ଅଧିକ ଦମ୍ ହଉ ତ ବାଧ୍ୟରେ ସେ ବିକିବାକୁ ପଡିବ ଅବଶ୍ୟ ଗୋଟେ ଦିନରେ ମାନେ ଦି ତିନି ଦିନ ଚାରି ଦିନ ତ ଏମିତି ଯାଆ ମାନେ ଯାଏନି ପରିବା ଯୋଉ ପରିବା ଆଜି ଅମଳ ହେଇଥିବ ତାକୁ ତ ନିହାତି ବିକିବାକୁ ପଡିବ ସାରିବାକୁ ପଡିବ ଯଦି ରଖିଦେବା ତ ତାର ଦିନ ପୁଣିରି ଟ ଡାଉନ ରେ ମାଗିବେ ଆଜି ଯଦି ରେଟ ଡାଉନ ରେ ମିଥିବେ ଆସନ୍ତା ଥରକୁ ବି ବା ଆସନ୍ତା କାଲିକୁୁ ବି ସେଇ ଶୁଖି ଯାଇଛି ହେଇଯାଇଛି ବୋଲିକି ପୁଣି କମେଇକି ମାଗନ୍ତି। ଏଇ ଜିନିଷ ଟା ହୁଏ ଚାଷୀ ମାନଙ୍କ ଉପରେ ବହୁତ କ୍ଷତି ଏଇଗୁଡାକ।
ହଁ ସେମାନେ ତ ବହୁତ କ୍ଷତି ଶୁଣନ୍ତି ଦେଖନ୍ତୁ ହଁ। ଆମର ତ ମୁଁ ଥରେ ଗୋଟା ମାନେ ନିଜେ ଯୋଉଟା ଅନୁଭବ କରିଛି ଆପଣଙ୍କୁ କହୁଛି ତ ଆମ ଆମର ଥରେ ବିଲରେ ଲଙ୍କା ନାଗିଥିଲା। ବୁଝୁଛନ୍ତି ନା ମସା ଲାଗୁଥିଲା ତ ସେ ସେତେବେଳେ ଲଙ୍କାର ଦାମ ବହୁତ ଥିଲା ସତୁରିୀ ଟଙ୍କା ପାଖାପାଖି ଥିଲା ସେତେବେଳେ କିଲୋ ହଁ ମଝିରେେଶରେ ଜାଣିଥ ଲଙ୍କାର ଦାାମ ବହୁତ ବଢିଥିଲା କଂଞ୍ଚା ଲଙ୍କା।
ଆଜ୍ଞା ଆଜ୍ଞା।
ହଁ ତ ସେ ଟାଇମ ରେ ଆମର ଥରେ ଗୋଟେ ଦିନେ ବାହାର ଥିଲା ପଚାଶ କିଲୋ ବାହାରି ଥିଲା ଲଙ୍କା।
ହୁଁ
ହଁ ପଚାଶ ଟଙ୍କା ଲେଖାଏ ଲଙ୍କା ବାହାରି ଥିଲେ ତ ସେ ମାନେ ପଚାଶ କିଲୋ ଲଙ୍କା ବାହାରିଲା ତ ଆମ ପାଖକୁ ଯିଏ ଆଇଥିଲେ କିଣିବାକୁ ସିଏ କହିଲେ ଯଦି ଆପଣ ଷାଠିଏରେ ଦେବେ ତାହେଲେ ଆମେ ନବୁ।
ଆଜ୍ଞା ଆଜ୍ଞା
ବୁ ତ ସେଠି ଯେହେତୁ ଆମେ ତୁଳି ଦେଇଛୁ ଉ କାହିଁକି ନା ସେ ଆମକୁ ଜବାବ ଦେଇଥିଲେ ନା ନେବେ ବୋଲି, ତ ଆମେ ଯେତେ ମରି ପଡି ତୋଳିଲୁ ସବୁ ଯାକ ବୁଝୁଛନ୍ତି ହଁ ତ ଯଦି ଆମେ ତାଙ୍କୁ ଏୟିନା ନଦବୁ ତ ଆମେ ପଚାଶ କିଲୋ ଲଙ୍କା, ଦେଖନ୍ତୁ ଶୁଖିଗଲେ ତ କାମ ସରିଯିବ ନା।
ହୁଁ
ଶୁଖିଗଲେ ଲଙ୍କା ଶୁଖିଯିବ, ଶୁଖିଲା ଲଙ୍କା ହିଁ ହେଇଯିବ ବୁଝୁଛନ୍ତି ନା?
ଆଜ୍ଞା
ତ ତାକୁ ଆମେ ବାଧ୍ୟ ହେଲୁ ବିକିବାକୁ ନା, ତ ଆପଣ ଭାବନ୍ତୁ ପଚାଶ କିଲୋ ଲଙ୍କାରେ ଦଶ ଟଙ୍କା ଲେଖାଏ ଆମେ ଲସ୍ ଖାଇଲୁ।
ଆଜ୍ଞା ନିହାତି ଲୋସରେ ପଡ଼ିଲେ ଆ
ହଁ ତ ଭାବିଲେ ପାଞ୍ଚ ହଜାର ଟଙ୍କା ଆମର ଲସ୍ ହେଲା ନା ର ମାନେ ଦେଖନ୍ତୁ ଗୋଟେ ମାନେ ଧର ଏମିତି ହଜାରେ ଦେଢ ହଜାର ହେଇଥାନ୍ତା ଲସ ସେଗୁଡା ମାନେ ଚଳନୀୟ ହେଇଥାନ୍ତା, ଟଙ୍କା ପାଞ୍ଚ ହଜାର ହେଲାଣି ନା।
ଆଜ୍ଞା ଆଜ୍ଞା ହୁଁ କିନ୍ତୁ ଆପଣଙ୍କ ହାତରୁ ଅଧିକ ଖର୍ଚ୍ଚ ହେଇଥିବ ଯାହା ଆପଣ ଯତ୍ନ ନେଇଥିବେ, ସାର କିଣିଥିବେ ବା ଯାହାବି କିଛି ଆପଣ ପରିଶ୍ରମ କରିଥିବେ ସେ ପରିଶ୍ରମ ର ମୂଲ୍ୟ ହିଁ ମୂଲ୍ୟ ଅନୁସାରେ ଆପଣ ପାଇ ପାରୁନାହାନ୍ତି, ବା ଚାଷୀ ମାନେ ପାଇପାରୁନାହାନ୍ତି, ଆପଙ୍କ କ୍ଷେତ୍ରରେ ନାଇଁ ଚାଷୀ ମାନଙ୍କ କ୍ଷେତ୍ରରେ ସବୁ ଦେଖିବା ଏଇ ଟା ଲାଭ ମାନେ ହେଇନଥାଏ ଏତେ
ହଁ ସେଟା ତ ଲୋକମାନେ ଜାଣିବା ବୁଝିବା ଦରକାର ଯେ ଗୋଟା ଲୋକ କେ ଏତେ କଷ୍ଟ କରୁଛି ସେ କେମିତି ପରିଶ୍ରମ କରୁଛି ବିଲରେ, ଖରା ତରା ନ ମାନି ସେ ମାନେ ବିଲରେ ପଡି ରହୁଛି। ଲୋକମାନେ ବୁଝୁନାହାନ୍ତି ନା ଲୋକମାନେ କେବଳ ନିଜ ଫାଇଦା ଦେଖୁଛନ୍ତି।
ଆଜ୍ଞା ଆଜ୍ଞା ନିହାତି ନିହାତି ସତ କଥାଟେ କହିଲେ ଗୋଟେ
ଯେହେତୁ ଆପଣ ପଚାରିଲେ, ଚାଷୀ ମାନେ ଲାଭ ପାଆନ୍ତି ନା ଲସ୍ ଖାଆନ୍ତି
ହୁଁ ହୁଁ
ଦେଖନ୍ତୁ ଏଠି ଆପଣ କୁହନ୍ତୁ? କୌଣସି ଗୋଟେ ଚାଷୀ, ଓଡିଶାରେ ଯେତେ ବି ଚାଷୀ ଅଛନ୍ତି କିଏ ବି ଲାଭରେ ରହୁଛନ୍ତି?
ନା ନା ନା ନା ନା ମୁଁ ଯଦି କହିବି କରେକ୍ଟଲି ଯଦି କୌଣସି ଚାଷୀ, ଆଜି ପର୍ଯ୍ୟନ୍ତ ଲାଭ ପାଇନାହାନ୍ତି। ଅନେକ ଲସ୍ ରେ ଚାଲିଛନ୍ତି।
ହଁ
ଯୋଉଥି ଫଳରେ କି ଚାଷୀ ମାନଙ୍କର ଆତ୍ମହତ୍ୟା ବି ବୃଦ୍ଧି ଚାଲିଛି ଆଜିକାଲି ଦେଖିବା ଯଦି। ହୁଁ
ସବୁ ଚାଷୀ ବହୁତ ଲସ୍।
ବହୁତ ଭଲ ଲାଗିଲା ଆପଣଙ୍କ ସହିତ କଥା ହେଇକି। ବହୁତ ସୁନ୍ଦର କଥାଟେ କହିଲେ ଚାଷୀ ଏବଂ ଚାଷ ଉପରେ। ଆଉ ବହୁତ ବହୁତ ଧନ୍ୟବାଦ, ଆଉ ଗୋଟେ ମୋର କଲ୍ ଆସିଲା ତ ମୁଁ ରହୁଛି।
ଆଜ୍ଞା ଭାଇ।
ଆଜ୍ଞା ନମସ୍କାର ଆଜ୍ଞା।
ଆଜ୍ଞା ଭାଇ।